କୁହନ୍ତୁ। ହାଲୋ ଶୁଣା ହେଲା। ହାଲୋ ହଁ ତମର ଦାଦା ବଡା ବାପା କେତେ ଜଣ ନା ବାପ ଦାଦା ବଡ ବା ଅଛନ୍ତି ନା ବା
ମୋ ଉମ ତମ ଜେଜେ ଙ୍କର ଗୋଟେ ପୁଅ। ବାପା ର ଗୋଟେ ଭାଇ ମାନେ ମୋ ବୋ
ହଁ ହଁ ହଁ।
ହଁ ଆଉ ମୁଁ ଜେଜେ ଯିଏ ଥିଲା ବାପାଙ୍କର ବାପା ଯିଏ
ହୁଁ।
ଛ ସାତ ଭାଇ ସାତ ଭାଇ।
ଓ ସେଇଟା ମଝି ତାଙ୍କର ପୁଅ ଝିଅ କେତେ? ହଁ କେତେ ବହୁତ ବଡ ଇଏ। ତାଙ୍କ ମାନ ଘରୁ ଯାଉଥିବ ନା ଯାଉନ
ହଁ ହଁ ସେଥିରେ ଯିବା ଆସିବା ଆକଚୁଲି ସେ ସିଏ ଆଉ ସବୁ କିଏ ଗାଁ ରେ ନାହାନ୍ତି। ସିଏ ସବୁ ଜେଜେ ଥିଲେ ସିଏ ଛ ମାନେ ଛଅ ଭାଇ-ଇ-ଇ-ଇ ସବୁ ବାହାରେ କେବଳ ମୋ ଜେଜେ ଗାଁ ରେ ଥିଲେ।
ଏ-ଏ-ଏ-ଏ ସେତେବେଳେ ହିଁ ସବୁ ଥିଲେ ମଜା ହଉ
ହଁ ସେତେବେଳେ ମାନେ ଯାହା ହେ ଯାହା ଯାହା ସବୁ ସାଙ୍ଗ ହେଇକି ରହୁଥିଲେ ଏବେ ତ ଯା ଯା ଯା ନାହାନ୍ତି ଯାହା ଅଲଗା ଅଲଗା ଘର।
ଛୁଆ ହେଲା ମାନେ ଘର କଳି ଆଗ
ଘରକଳି ହଁ ବା ଘର କଳି ତ କଳି ମାନେ ଆସିଲା ମାନେ ତୋ ଘର ଅଲଗା ମୋ ଘର ଅଲ
ବନୁ ଏନ୍ତ କାମ ପାଇଁ ଝଗଡା ଆମ ଘରେ ଆସିଥାଏ ଆମ ମାମାର ପାଞ୍ଚ ଯା। କିନ୍ତୁ କାମ ପାଇଁ ଝଗଡା ନାହିଁ। କି ଯା
ମାନେ କୋ ନାଇଁ ଦେଖ ଏବେ ଆଜି କାଲି ପଢ଼ା ଲେଖା ଝିଅଙ୍କର ଯେ ଏତିକି ବୁଦ୍ଧି ନାହି ସେତେବେଳେ ସେ ପଢି ନଥିଲେ ତାଙ୍କ ବୁଦ୍ଧି ତାଙ୍କ ସଂ ତାର ବହୁତ
ଓ ଏବେ କିନ୍ତୁ ବେଶି ଝଗଡ଼ା ପା ବୁଢ଼ାମାନଙ୍କର।
ହଁ ବେଶୀ ଏଜୁକସନ୍ ଯାହାର ସେ ତାର ବେଶି ଝଗଡ଼ା।
ଏକା ମାମା ହେରେକା ଝଗଡା ଜମା ନାହିଁ।
ହୁଁ ତାଙ୍କୁ ସେତେବେଳେ ସଣ୍ଠଣା ସିଖାଯାଇଥିଲାକି ସେମାନେ ବହୁତ୍ ଅଣ୍ଡରଷ୍ଟା ଣ୍ଡିଙ୍ଗେଟେ ର
ମାନେ ସହିବାଟା ଶିଖିଲେ ଆମ ଜେଜେ ମାନଙ୍କୁ ଏତେ ଭଲ ନାହାନ୍ତି ବି ନଥିଲେ ବଡ ମାମାଙ୍କୁ ମାନେ ବହୁତ କାନ୍ଦି ପକେଇଛନ୍ତି ମାନେ ଝିଅର ଝିଅ ପିଲାଙ୍କୁ ଭଲ ପାଇବେ ପୁଅର ପିଲାମାନଙ୍କୁ ନାଇଁ ଆମ ଜେଜେ
ଆଗୁରୁ ଶାଶୁମାନେ ସେ କଡା ଥିଲେ କିନ୍ତୁ ବୋହୂ ମାନେ ବହୁତ୍ ବଢିଆ ଥିଲେ ଏବେ ଏବେ ଶାଶୁମାନେ ବଦଳୁଛ କିନ୍ତୁ ହେଲେ ବୋହୁ ମାନେ ବିଗିଡ଼ି ଯାଉଛ
ହଁ ମୋ ଶାଶୁ ମାନେ ମୋ ମାନେ ଜେ ସେ ମ୍ୟାମ୍ ବହୁତ୍ ମାନେ କଷ୍ଟ ଯେତିକି ବର୍ଷଟା ପୁରା ଦେହ ଖରାପ ହେଲା ମରିଲେ ସବୁ ବୋହୁ ମାନେ କଲେ।
ଆଉ କିଏ କଲେ କି ବୋହୂ ମାନେ ହିଁ କରିବେ ଏଇଟା ହଁ ଗୋଟେ ଗୋଟେ ଜିନିଷ ବୁଝିବା କଥା ଯାହାକୁ ନିଜେ ଜନ୍ମ ଦେଇଛନ୍ତି ପୁଅ ମାନେ ନା ସେମାନେ ବି କରିବେନି ଏମିତି ଗୋଟେ ପର ଝିଅ ଆସିକି କରିବ କିନ୍ତୁ ସେ
ଯୋଉ ଶାଶୁ ମାନେ ହୁଁ ହୁଁ ହୁଁ ଝିଅମାନଙ୍କ ପା ସେମାନେ ବି ଜାଣିବା କଥା ସିଏ ବି କାହାର ବୋହୂ ସେ ଆସିକି ତମର କରିବୁ ଆମେ। ତମ ବୋହୁ ବି ତମର କରିବ ସେଇଟା ଆଉ କେହି କ ଶାଶୁମାନେ
କେହି ବୁଝୁନାହାନ୍ତି ମାନେ ସବୁ ନିଜ ନିଜ ଛୁଆଙ୍କୁ ସପୋର୍ଟ କରିବେ ପର ଝିଅ ଟା ଆସିଥିବ ତାକୁ ସପୋର୍ଟ କରିବେନି ତା କଥା ବୁଝିବେନି। କିନ୍ତୁ ସେଇ କରିବ ନିଜ ପୁଅ ଝିଅକୁ ବି ଜନ୍ମ ଦେଇଛନ୍ତି ସେମାନେ ବି କରିବେନି। ସେଇ ବୋହୁ କୁ ହଜାରେ ନିନ୍ଦା କରିକି ସିବିଶ୍ ସେଇ କରିବ କଷ
ପୁଅର ମାନେ ଝିଅର ପୁଅ ଝିଅ କୁ ଭଲ ପାଇବେ। ପୁଅ ର ପୋଜ୍
ନା ହଁ ମୁଁ ବହୁତ ଥିରେ ଦେଖିଛି ମାନେ ନିଜ ହଁ ନିଜ୍ ଜ ଝିଅ ପୁଅଙ୍କୁ ଭଲପାଇବେ ମାନେ ନିଜ ଝିଅର ନାତି ନାତୁଣୀ କି। କିନ୍ତୁ ପୁଅର ନିଜ ସିଏ ପୁଣି ତମ ନିଜ ପୁଅ ନା ନାଇଁ ପୁଅ ଅଲଗା ହେଇଯିବ ବାହା ହେଇସାରିଲା ପରେ ପୁଅ କୁ ଭାବନ୍ତି ଅଲ୍ ଗଲାସ୍
ହେ ମୋ ମା ନୁହଁ କ୍ ମାନେ ଖାଇବେନି କଦଳୀ ହଉ ଆମ୍ବ ହୋଉ ପୁରା ଖରାପ ହେଲେ ଖାଇବାକୁ ଦେବେ। ଖରାପ୍ ହେଇଯାଇଥି ଖାଇବାକୁ ଦେବେ ନିଅ ଖାଇବ ନିିଅ ଆଉ କିଏ ଖାଇଦଇଥିବ ଯଦ୍ ତି ଆଉସ୍ ମାନେ ନ ଅବସ୍ଥା ହାଂଘାତିକ୍ କରିଦେବେ ଅମ୍ ମାଆ ମୋ ମାମା ହେରିକା ଚା ପିଇବେ ଜିଲୁ ଚୁଲିରେ ଚା ପିଇବେ ହୁଁ
ହୁଁ ହୁଁ ସେତେବେଳେ ଶାଶୁ ବହୁତ ଡରେଇ ହଲ୍ କେଇକି ରଖନ୍ତି ଖାଇବାକୁ ଦିଅନ୍ତିନି
ଲୁପ୍ତ ଲାଉଙ୍ଗ ଠୁ ନୁହଁ ବିଶେଷ ପାଏ ଚାଲାକ୍ ବି ସେମାନେ ଥିଲେ।
ହଁ।
ବହୁତ ଚାଲାକ୍ ଥିଲେ ଆଜିକାଲି କେହି ଚାଲାକ୍ କିଛି ନୁହଁ।
ନା ନା। ସେମାନେ ସେତିକି ଆମେ କହନ୍ତି କିନ୍ତୁ ସେମାନେ ପାଠ ନ ପଢିକିନା ମୁଣ୍ଡ ବୁଦ୍ଧି ତାଙ୍କ ଆମଠୁ କେତେ ଆଗ। ପାଠ ପଢ଼ାରେ ସବୁ ନଥାଏ। ସୁ ଘର କରଣାରେ ସାଣ୍ଠଣା ଦର୍ କାରେ ଆଉ ମୋ ମାମା ହେରାଙ୍କର ଯେତିକ ଜେଜେ ମାଙ୍କ ସମସ୍ ତେ ତାଙ୍କ ଭିତରେ କେବେ କଳି ନାହିଁ କୋଉ ଯାଆମାନଙ୍କ ଭିତରେ ଇଏ ନାହିଁ। କିନ୍ତୁ ଆଜି ଆଇଫ ପେପର ଆମ ମାମା ହେରିକା ଯୋଉ ତୋଉଜା ତାଙ୍କ ଭିତରେ ଡିଷ୍ଟ ଟଭାନ୍ସ ହଉଛି। ସେ ପୁଣି ଅଲଗା ରହିକି ବି ଡିଷ୍ଟବାନ୍ସ ହଉଛି। ଆଜି କିନ୍ତୁ ସେମାନେ ସେଇ ଗୁଟ ଟିଏ ଛୋଟ ଘରେ ରହିକି ବି ତାଙ୍କ ଭିତରେ ନାହିଁ ଡିସ ଟବାନ୍ସ।
ସେୟା ଆଜି ଆଗରୁ ଯେତିକି ମାନେ ପେସେନ୍ସ ମାନେ ପେ
ହଁ ହଁ ଧର୍ଯ୍ୟ ଥିଲା ହଁ ମତେ ସେ କହିଦେଲା ପଦେ ମୁଁ ସହ
ହଁ ହଁ ହଁ ମାରିଦେବେ ପଛେ ପାଟିରୁ ବାହାରିବନି ନୁହଁ। ନିଜେ ମରିଯିବେ କିନ୍ତୁ ମାଡ ଖାଇକି ମରିଯିବି ପଛେ ପାଟିରୁ ଆଜି। କାଲି ଟିକେ କଣ ହେଲେ ଚାଲ ଆଜି। ଟିକେ ବେଲି ଥାନା, ଆମେ ଥାନା ଯିବୁ। ମାନେ ଟିକେ ମାନେ ଜଷ୍ଟ କଣ ହେଇ ଥିବା ଥାନା।
ହୁଁ ସାଙ୍ଗେ ସାଙ୍ଗେ ଥାନା ଆ, ଏବେ ଏବେ ସମସ୍ତେ ସମସ୍ତଙ୍କ ଘରେ ଓଷାବାର କରୁଛନ୍ତି ସମସ୍ତେ ସମସ୍ତେ। ତଙ୍ଗୁରୁ ଡାକୁଛନ୍ତି। ନିଜ ନିଜ ଯା ମାନେ ବି ମାନେ ଅଲଗା ଘର କରିକି ରହି ଯାଉଛନ୍ତି। ସେ ଘରକୁ ଗଲେ ତତ ତତେ ମାନେ ଗେଷ୍ଟ ଭଳିଆ ବ୍ୟବହାର ମାନେ ଯୋଉଠି
ହଁ ହଁ ହଁ ହଁ ଏବେ ଆଜିକାଲି ସେଇଆ ଆମର ବି ମା ଆମର ହେଲା ମେନ୍ ଗୋଟେ ଘର। ତା ବାଦେ ସେ ଏତେ ଲୋକ ହେଲେଣି। ନା ଅଲଗା ରହିଲେଣି। ଦିଟା ଦାଦା ମୁଁ ଯୋଉଟା ମେନ୍ ସେଇଠି ଯିବି ନା ନାଇଁ ସେ। ସେଠି ଦି ଜଣ ରହୁଛନ୍ତି ମୁଁ ଅନ୍ୟ ମାନେ ଡାକିଲେ ଆସେ। ମୁଁ ସେଇଠି କୋଉଠି ଇଛା ହବନି ମାନେ ଗୋଟେ
ନା, ପର ହବ ଫିଲ୍ ହବ ଯୋଉଟା ନିଜ ଘର ଯୋଉ ତୁ ବଢିକି ଆସିଛ ସେଇଟା ହିଁ ଆଗ।
ପିଲାବେଳୁ ଯୋଉଠି ହଁ ମ।
ମୋର ବାବା ମାମା ଦାଦା ମମାରେ କିଛି ନାହିଁ ମୋ ଯୋଉଠି ନିଜ ଜନ୍ମଭୂମି ମୁଁ ଯୋଉଠୁ ବଢିଛି ମତେ ସେଇ ଟିକେ ଆଗେ ଟାଣିବ ନା ଆଉ ଆଉ କୋଉଠିକ ଟାଣ।
ଯେତେ ଡାକିଲେ ଜମା ଯିବାକୁ ଇଚଛା ହିଁ ହୁଏନି। ଜମା ବି ହୁଏନି ସେଇଠିକି ପଛେ ଯିବି ଆଉ କ ଧନ୍ଦା ହେଇଥିବ ମାନେ ତାଙ୍କର ଘର ବଡ ବଡ କିନ୍ତୁ ଏଇଟା ଛୋଟ କମ କିନ୍ତୁ ଏଇଠି ଶନ୍ତି।
ହଁ।
ହୁଁ।
ଯେତେ ନିଜ ଗାଁ ମାଟି ଆଉ କିଏ ସମାନ ହେଇପାରିବନି।
ହଁ ସେଟା ନିଜର ଗୋଟେ ଭିଟାମାଟି ନା ଆମର ଘର ନୁ ଗାଁ ରେ କେହି ରହୁନାହାନ୍ତି ଘର। ପଛଡୁ ଭାଙ୍ଗିଗଲାଣି। ଉଇ ବେଶୀ ନା କିନ୍ତୁ ମୋ ଦାଦା କହିବେ ସେଟା ଜମା ଵିକି ଵିକ୍ରି ହବନି। ଜମା ବିକି ହବନି ମନା କରିଦଉନ। ଚୋରଟା ଗୋଟେ ଜାଗା ନା ଏବେ ଯଦି ସହରରେ କଣ ହବ ।
କଥାରେ ଅଛି ସାତ ଭିଟା ମାଟିର।
ହଁ ଆ ଏବେ ଭୁବନେଶ୍ୱର ସହରରେ କଣ ହେଲେ ଲୋକ। ତ ସେଇ ଗାଁକୁ ଯିବ ନାାଇଁ ।
ହଁ ସହରରେ କେତେ? ସେତେବେଳେ ବି ମାନେ ଅସୁବିଧା ହବ କିନ୍ତୁ ଗାଁ ଗୋଟେ ଏମିତି ଜାଗା । ବିନା ଲାଇନ ବିନା ପାଣିରେ ସିଏ ଚାଲିବ ସିଏ ସବୁ ଫ୍ରି ଦେଇ ଚାଲିଥିବ।
ହ ହଁ ଚାଳ ଗର ହୋଇ ପଛେ ସେଠିକି ମାନେ ପାଣି। ପିକି ଶୋଇ
ହଁ ଆଗରୁ ପୁରା ଚାଳ ଘର ଥିଲା ଗାଁ ଗୋଟେ ଗାଁ ଭଳିଆ ଲାଗୁଥିଲା ଏବେ ସବୁ କୋଠା ଘର
ଏଇ ସହରରେ ପାଣି ପିଇବଲେ। ପଇସା ଦେଇ କିି।
ପଇସା ହଁ ସତ କଥା ପାଣି ପାଣି ଟିକେ ପିଇବା ପାଇଁ ବି ଗୋଟେ ବୋଟଲ କିଣିବା ପାଇଁ ନା କୋଏ ଟଙ୍କା ପଡୁଛି।
ଗାଁ ରେ ଗାଁରେ ବି ଗଲେ ଇଏ ଡାକି ଦେଉଥିବା ଟିକେ। ଖାଇବା କୁ ସିଏ ଡାକେ। ଥିବ ଆଜିକାଲି ତ ଖା
ହଁ ସେତ ହଁ।
ଇଏ ଲଗେଇଲେ ରାଗୁଥିବ।
ହୁଁ ମାନେ ନିଜେ ମା ଆଗେ କନଫ୍ୟୁଜ ଜେ କାହାଘରୁ କେତେ ତେ ଯିବୁ ନ ଗଲେ ରାଗିବ ସିଏ ନ ଗଲେ ରାଗିବ।
ମୋ ଆଈ ଘର କିନ୍ତୁ ବହୁତ ଭଲ ମାନେ ଏଇ ମାମୁ ଘରୁ ନଗଲେ ଡାକିବ ରାଗିବ। ସିଏ ତାଙ୍କ ଘରକୁ ଗଲେ ଆମକୁ ଡାକିବ। ଆମ ଗାଁରେ ନା ହିଁ କିନ୍ତୁ ମୋ ଆଈ ଘରେ ବହୁତ ଭଲ। ପାଞ୍ଚ ଛଅ ଘର ଖଣ୍ଡେ ଏଇଠିକି ମୁଁ ଆମ ମୋ ଆଈ ଘରେ ରହିବେନି କି ମୋ ମାଉସୀ ସବୁବେଳେ ରାଗୁଥିବ ତୁ ଆମ ଘରକୁ ଆସୁ ଟା ତାଙ୍କ ଘରକୁ ଆସିିବୁ। ସବୁବେଳେ ତାଙ୍କ ଘରେ ମାନେ ଲୁଚିକି ମାନେ ମାଉସୀ ରାଗେ ଯେ ସେମାନଙ୍କ ଘରେ ଖାଇଥିବି ପୁଣି ଯାଇକି ଆମ ଘରେ ବାଧ୍ୟରେ ଖାଇବି।
ଆମ ଗାଁ ସେମ ସେମିତି ଜଣେ ଯିବ ଯଦି ସମସ୍ତେ ଡାକିବେ ହଉ ତାଙ୍କ ସାଙ୍ଗରେ କିଛି ସମ୍ପର୍କ ଥାଉ ନଥାଉ ସମସ୍ତେ ଡାକିବେ। ଡାକିବେ ଖାଇବା ପାଇଁ ନ ଆସିଲେ ଗୋଟେ ରାଗି କହିବେ ଏଇଟା ଗୋଟେ ଭଲ
ତମେ କେତେ ଦିନ ତଳେ ଯାଇଥିଲ ଗାଁ କୁ ।
ଗାଁ କୁ ମୁଁ ବର୍ଷେ ତ ଟିକେ ଆସିଛି ଆସିଛି।
ଚକା ମିଳିଗଲା।
ଜମା ବି ଆଉ ଯାଇନି।
ଆଉ ତମ ଘର ମାନେ ଘରକୁ ବି ଯାଇନ।
ନା ଘର କୁହାଯାଏ ନା ବଡ ବାବା ବଡ ମାମା ସମସ୍ତେ। ତ ଡାକନ୍ତି କିନ୍ତୁ ଘରକୁ ଯାଏନି କେମିତି ବାପା ମା ମୁହଁକୁ ଆଡା କରିକି ଆସିବୁ ସେ ମୁଁ ଯାଏନି।
ଓହୋ ସିଏ ଡାକି ନାହାନ୍ତି କେବେ ତବେ ମାନେ ଉ ଅଷ୍ଟମଙ୍ଗଳା ନା ଦଶ ଅ ।
ହଁ ଅଷ୍ଟମଙ୍ଗଳାକାଳ ଯୋଉ ଲେଉଟିଆଣି। ସେଇଟା ସେଇ ସେଇଟା ହିଁ ସେଇଟା ଥରେ ଯାଇଥିଲି। ଯାଇଥିଲି ଆସିଲି। ତାପରେ ସେଇଟାରେ ଡିଷ୍ଟର୍ବାନ୍ସ ହେଲା ସେଇଠୁ ମାନେ କଣ? ନା ହେଲା ନା ମୋର ଜଣେ ମାମାଙ୍କର ସେଠି ଜଣେ ଧରମ ମାଆ ଥିଲେ। ତସ୍ ତାଙ୍କର ଟିକେ କଣ? ଝଗଡା ହେଇଥିଲା ମାମା ସାଙ୍ଗରେ ସିଏ ଯାଉନଥିଲେ। କିନ୍ତୁ ଜାଣିନଥିଲେ କିନ୍ତୁ ଆମେ ଯେହେତୁ ଝିଅ ଜ୍ୱାଇଁ ଯାଇଛୁ। ଆମେ ସେଇପଟେ ଆସୁଛୁ ଚାଲିକି ଯେହେତୁ ସିଏ ଗୋଟେ ଦେଖିକି ଆମକୁ ଡାକିଲେ ଆମେ କ ତାଙ୍କ ଘରକୁ ଯାଇଛୁ ରୋଡରେ ହଁ ଆମେ ଘରକୁ ଯାଇ ଥିଲେ ବି ଗୋଟେ ଦୋଷ ହେଇଥାନ୍ତା। ଆଚ୍ଛା ଆମେ ମୁଁ ତ ଆମେ ତ ବା ମୁଁ ବାହା ହେଇସାରିଲିଣି ନା ବାହା ହେଲା ଝିଅ ହେ ତମେ ତ ଆଉ କିଛି କହିବା କିଛି ତ କହିବାର ଏଠି ଆଉ ଅ ଧିକାର ନାହିଁ। ନା ତାପରେ ସେ ଗୋଟେ କଥା ହେଲେଣି। ଝିଅ ଜ୍ୱାଇଁ ସାଙ୍ଗରେ ଆମର ଗୋଟେ ମୁଁ ଏ ଟା ମାରିବୁନି ନାହି ଟିକେତେ ଖରାପ ହବ କାହିଁକି? ହେଇଗଲି ବୋଲି ମୋ ମାମାର ରାଗ ପଶିଗଲା।
ଓ ଏମିତି ଆ ହେଲେ ହବ।
ହଁ ମୁଁ ତ ତାଙ୍କ ସାଙ୍ଗେ କଥାବାର୍ତ୍ତା କରୁନି ତୁ କଣ ପାଇଁ ହଁ ଆମେ ତାଙ୍କ ଘରକୁ ଯାଇଛୁ। ସିଏ ବି ତ ଡହରୁକୁ ଡା କିଲେ ଆମେ ଯାଇନୁ।
ବାହାହେଲା ଝିଅ ପଚାରିବେନି ଟିକେ ରିଲେସନ ଥିଲା ନା ବାହାହେଲା ଝିଅ ପଚାରିବେ।
ତୁ ତାଙ୍କ ସାଙ୍ଗେ ନକଥା ହଉ ସିଏ ତ ଆମ ସାଙ୍ଗେ ଡାକିକି କଥା ହେବେ ନା ନାଇଁ ସେଟା ହେଲା ତାପରେ ମୋ ମାମାକୁ ସେଇଆ କହିଲେ ମୁଁ କହିଲି ଆମେ ତ ଏଠି ଜୁହାର ହେଇଥିଲୁ ଆମେ କଣ ଯାଇଥିଲୁ କି? ହେଲେ ତୁମ ମୁହଁ ବେଶୀ ବଢିଗଲାଣି ତା ତାପରେ ମୁଁ ଗୋଟେ ମୁଁ କଣ ଆଉ ତ ମାନେ ଅଷ୍ଟମଙ୍ଗଳା ଛି ବାହା ହେଇ ସାରିଲିଣି। ଯେତେ ବାପାଙ୍କ ଅଧିକା ରହି ସାରିଲା ପରେ ବି ତାପରେ ସେମାନେ ମୋ ହସ ହଜବେଣ୍ଡ ଠିଆଇଥିଲେ ମୋ ନଣନ୍ଦ ଠିଆଇ ନୂଆ କରିକି ଯାଇଥିଲୁ ଫାର୍ଷ୍ଟ ସମସ୍ତଙ୍କ ଆଗେ ଆଗରେ, ମୋ ଉପରକୁ ହାତ ଉଠେଇଦେଲା, ମାରିବ ବୋଲି ।
ହୁଁ, ହୁଁ, ତ ମୁଁ ଫୋନ, ମୁଁ କରୁଛି, କହିବ । ଓହୋ